ହୁଁ।
ଶୁଭ ଅପରାହ୍ନ।
ଆଜ୍ଞା ଭଲ ଅଛନ୍ତି ଆପଣ?
ହଁ ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ବାସ୍ ମୁଣ୍ଡରେ ଏମିତି କିଛି ଅ-ଅ-ତେଲ ଅ-ଅ-ଅ-ଅର୍ଡର କରିଥିଲି। ତ କେଶର ସମସ୍ୟା ହଉଛି।
ଆଜ୍ଞା।
ତ ଆପଣ ଜାଣିଥିବେ ଗୋଟେ କଥା ଆମର ଏଇ ଯୋଉ ଯଉ ନ ଚୁଟିରେ ତେଲ ଲଗେଇଲା ବେଳେ ମୋର ମନ ପଡୁଥିଲା ଆପଣ ମନେରଖିଥିବେ ଜାଣିଥିବେ ଏଇ ମୁ ଉକୁଣି ଗୋଟେ ଜିନିଷ ଆପଣ ଜାଣିଥିବେ। ଏ ଯୋଉ ହେଡ୍ ଲାଇଟ। ସାଧାରଣ ହଁ ଗୋଟେ ସାଧାରଣ ସମସ୍ୟା। ତ କଣ ହୁଏନା ପିଲାଙ୍କ କ୍ଷେତ୍ରରେ ଆଜି ଚୁଟିରେ ତେଲ ଲଗେଇଲା ବେଳକୁ ମୁଁ ଆଜି ବସିକି ଭାବୁଥିଲି। ସେ ଯୋଉ ମା-ଆୟୁର୍ବେଦିକ ତେଲ ଲଗେଇଲା ବେଳକୁ ଭାବୁଥିଲି ବସିକି ଗୋଟେ ପିଲାଙ୍କର ଏଟା ଗୋଟା ସାଧାରଣ ସମସ୍ୟା। ପିଲାଙ୍କ କ୍ଷେତ୍ରରେ ଜଣଙ୍କ ମୁଣ୍ଡରୁ ଆଉ ଜଣଙ୍କ ମୁଣ୍ଡକୁ ମାନେ ସଂସ୍ପର୍ଶ କରିଥାଏ। ତା ମାନେ ଏମିତି ବ୍ୟାପିଥାଏ।
ନିହାତି ଏଇଟା ଏକ ମାନେ ବାହାରୁ ଗଲେ, ବଡ ଲୋକଙ୍କ ଏଗୁରା ତ ହୁଏନି। ଛୋଟ ଛୋଟ ପିଲାମାନେ ଯେତେବେଳେ ସ୍କୁଲ ଯାଆନ୍ତି, କିମ୍ବା ଟ୍ୟୁସନ୍ ଯାଆନ୍ତି, ସେଇ ସମୟରେ ଆ କାହା ମୁଣ୍ଡରେ ଯଦି ଜଣଙ୍କ ମୁଣ୍ଡରେ ହେଇଥାଏ, ତା ନିହାତି ଭାବେ ଚାରିଆଡେ ପ୍ରସାରିତ ହେଲା ପରେ ସେ ତା ସାଙ୍ଗ ମୁଣ୍ଡକୁ ତା ସାଙ୍ଗ ମୁଣ୍ଡକୁ ହେଇଯାଏ। ଯୋଉ ଗୁରା କି ବହୁତ କଷ୍ଟ ହୁଏ। ମାନେ ଉକୁଣୀ ହେଲା ମାନେ ଆ ମାନେ ମୁଣ୍ଡ ଟା କେବେ ହେଲେ ଗୋଟେ ପ୍ରକାର ସ୍ଥିରତା ଆସେ ନାହିଁ। ତ ସବୁବେଳେ ମୁଣ୍ଡକୁ ମାନେ ଯଦି ତ ସେଇ ଉକୁଣି ଯଦି ନ ହୁଏ ତ ବାହାରି ଗଲା ଭଲ କଥା। ଯଦି ରହିଗଲା ତ, ତା ଠୁ ଆହୁରି ଖରାପ କଥା ବୋଧେ କିଛି ନାହିଁ।
ଆଉ ଉକୁଣୀ ହେଲେ ମୁଣ୍ଡ ପ୍ରବଳ କୁଣ୍ଡେଇ ହବ। ମାନେ କେଶଟା ପୁରା ଖରାପ ହେଇଯିବ। ତାପରେ ମାନେ ଉକୁଣୀ କଣ ପାଇଁ ହୁଏ, ମାନେ ମୁଁ କହୁଛି ଉକୁଣି କେମିତି ଏ ମାନେ କଣ ତାର ସତର୍କତା, ମୁଁ ଜାଣିଛି କିଛି ଜିନିଷ ମୁଁ ଦେଖିଥିଲି ପଢିଥି ଲି ଜାଣିଥିଲି ମାନେ ଉକୁଣୀ ଥିବା ଯୋଉ ଯାହାର ବ୍ୟକ୍ତି, ଯାହାର ମାନେ ଯୋଉ ଯୋଉ ମାନେ ଯାହାର ଉ ଉକୁଣୀ ଥିବ ତା ଜିନିଷ ଆପଣ ବ୍ୟବହାର କରନ୍ତୁ ନାହିଁ। ମାନେ ନିଜ ଜିନିଷ ଅଲଗା ରଖନ୍ତୁ। କାରଣ ଉକୁଣୀ ଥିବା ବ୍ୟକ୍ତିଙ୍କର ଯଦି ଆପଣଙ୍କର ତଉଳିଆ କି ତା କଭର ତକିଆ କଭରରେ ଶୋଇବେ, ତା ଟୋପି ଲଗେଇବେ, ତା କ୍ଲିପ୍ ବ୍ୟବହାର କରିବେ। ମାନେ ଝିଅଟେ ତା କ୍ଲି ଆଉ ଗୋଟେ ଝିଅର କ୍ଲିପ୍ ବ୍ୟବହାର କଲା। ତା ଯାହା ଫଳରେ ଉକୁଣୀ ଯିବ। ତା ସହିତ ମୁଣ୍ଡକୁ ସଫା କରିବାକୁ, ରଖିବାକୁ ପଡିବ। ମାନେ ସପ୍ତାହରେ ଅତି କମ୍ ରେ ମାନେ ଦୁଇ, ତିନି ଥର ସଫା କରୁଛେ ସାମ୍ପୁ ରେ ତ ମୁଣ୍ଡର ଚର୍ମକୁ ଯି ଯୋଉ ସ୍କାଲଟା ରହିଲେ ସଫା କରିବା ଦ୍ଵାରା, ସେଥିରେ ଆଉ କୌଣସି ପ୍ରକାର ଜର୍ମକୁ ଉକୁଣୀ ଫୁକୁଣୀ କିଛି ହେଇନଥାଏ। ତା ସହିତ ଓ-ବ ଝିଅ ମାନେ କଣ କରନ୍ତି ନା ଓଦା କେଶକୁ ବହୁତ ସମୟ ବାନ୍ଧି ରଖନ୍ତି। ଯାହା ଫଳରେ ଓଦା ଗରମ ଜାଗାରେ ଉକୁଣୀ ଶୀଘ୍ର ବଂଶ ବୃଦ୍ଧି କରେ।
ନିହାତି ମାନେ ଯେମିତି ଆପଣ କହିଲେ ଯେ କିଛିଟା ମାନେ ମୁଣ୍ଡକୁ ପ୍ରଥମେ ସଫା କରିବାକୁ ପଡିବ। ଉକୁଣୀ ସେହି ଜାଗାରେ ମାନେ ସେଇଭଳି ମଣିଷ ମାନଙ୍କ ମୁଣ୍ଡରେ ଯୋଉମାନେ କି ଚୁଟିର ଯତ୍ନ ନେଇନଥାନ୍ତି। ନିହାତି ଭାବେ ଆମେ ଯେମିତି ଆଗରୁ ସମସ୍ତେ ଜାଣିଛନ୍ତି, କିଛି ବି ନହେଲେ ଝିଅ ପିଲା ମାନଙ୍କର ଯେହେତୁ ଅଧି ଅଧିକ କେଶ ରହିଥାଏ। ତ ସେମାନଙ୍କୁ କିଛି ବି ନହେଲେ ଆଠ ଦିନକୁ ଥରେ, ଗୋଟେ ସପ୍ତାହକୁ ଥରେ ଯେମିତି ହେଲେ ଆମକୁ ଚୁଟି ସଫା କରିବାକୁ ପଡିବ। ଯଦି ଆମେ ଚୁଟି ସଫା ନ କରିବା ତ ନିହାତି ଭାବେ ମୁଣ୍ଡରେ ସେଇ ମଇଳା ଟା ଯୋଉ ଜମିକି ରହେ ତ ସେଇ ମଇଳାରୁ ମଧ୍ୟ ଆମର ଉକୁଣୀ ମାନେ ବଢିଯାଏ।
ହୁଁ। ଆଉ ଲିଖ ବି।
ଆଜ୍ଞା। ଯେମତି ମାନେ ଆପଣ ଜାଣିଥିବେ କହିବାକୁ ଗଲେ ଆ ମାନେ ମୁଣ୍ଡରେ ସେ ଯେତେବେଳେ ହେଇ ଥାଏ। ଉକୁଣି ଟା ସେ ଏକ ଛୋଟ ଛୋଟ ଜୀବ ମାନେ ଆପଣ ତା ଦେଖିବେ ତ ଏତେ ଛୋଟ ମାନେ କହିବାକୁ ଗୋଟେ ଦେଖିବାକୁ ତ ସେ ବହୁତ ଛୋଟ। କିନ୍ତୁ ଯେତେବେଳେ ଏ ମାନେ ଯେତେବେଳେ ମୁଣ୍ଡରେ ରହିକି ଯେତେବେଳେ ଚର୍ମକୁ ଯେତେବେଳେ ଖାଆନ୍ତି ମାନେ ସେମାନେ ଚର୍ମର ରକ୍ତକୁ ଶୋଷନ୍ତି ନା? ତ ଏମିତି ନୁହେଁ କି ସେ କେବଳ ଚୁଟିରେ ହିଁ ରୁହନ୍ତି ସେମାନେ ଯେତେବେଳେ ମୁଣ୍ଡରେ ରୁହନ୍ତି ରହିକିନା ସେ ଚର୍ମର ଚର୍ମ ମାଧ୍ୟମରେ ସେ ରକ୍ତକୁ ଶୋଷିଥାନ୍ତି। ତ ସେତେବେଳେ ବହୁତ କଷ୍ଟ ହୋଇଥାଏ ମୁଣ୍ଡକୁ କାଟେ ମାନେ କୁଣ୍ଡେଇ ମଧ୍ୟ ହୋଇଥାଏ।
ହ।
ତା ସହିତ ନିଖ ମାନେ ଯୋଉ ହେଇ ଥାଏ ଆ ତାପରେ ତାର ଛୋଟ ଛୋଟ ମାନେ ଉକୁଣୀର ବି ସାନ ସାନ ପିଲା ଗୁଡାକ ମଧ୍ୟ ହୋଇଥାନ୍ତି। ଯୋଉଗୁଡାକ ବହୁତ କଷ୍ଟ ହୋଇଥାଏ।
ହୁଁ ଆପଣ ଜାଣିଥିବେ ନିମ୍ବ ତେଲ ଆଉ ନିମ୍ବ ପତ୍ରରେ ଆଣ୍ଟିବାକ୍ଟେରିଲ ଅଛି ହେଲା। ଯଦି ଆମେ ସୋରିଷ ତେଲ ତା ସହିତ ନଡିଆ ତେଲ ମିଶେଇକି ଲଗେଇବା। ଆଉ ନିମ୍ବ ପତ୍ର କୁ ଯଦି ବାଟି ମୁଣ୍ଡରେ ଯଦି ଦି ତିନି ଘଣ୍ଟା ରଖିବା ତାପରେ ସବୁ ସଫା କରିବା ତେବେ ସେଇଥିରେ ମଧ୍ୟ ଉକୁଣୀ ଆଉ ହୋଇନଥାଏ। ତା ସହିତ ମାନେ ଏଇଟା ଘରୋଇ ପଦ୍ଧତି ମୁଁ କି କହୁଛି। ଘରୋଇ ଯାହା ଆମେ ଶିଖିଛେ ଆଉ ନଡିଆ ତେଲକୁ ଆମେ ଉସୁୁମ କରିକି ସେଥିରେ କର୍ପୁର ଗୁଣ୍ଡ ମିଶା ହବ ଟିକେ। ତା ସହିତ କର୍ପୁର ଗୁଣ୍ଡ ମିଶେଇକି ତାକୁ ଯଦି ଆମେ ମୁଣ୍ଡରେ ମାଲିସ କରିବା ରାତିରେ ମାଲିସ କରିବା ସକାଳୁ ସୋଇପଡ଼ିଆ ସକାଳୁ ଉଠିଲା ପରେ ମାନେ ଯୋଉ ଲାଇସ କମ ସାହାଯ୍ୟରେ ମାନେ ଉକୁଣୀ ପାଇଁ ଗୋଟେ ସ୍ଵତନ୍ତ୍ର ପାନୀୟ ଅଛି। ଅ ମାନେ ଲାଇସ କମ ଗୋଟେ ପାନିଆ ଅଛି ତ ତା ସହିତ ସେଇଥିରେ କୁଣ୍ଡେଇଲେ କଣ ସବୁ ମରିଯାଇଥିବ ଉକୁଣୀ ବାହାରି ପଡିବ। ତା ସହିତ ଆଉ ଗୋଟେ ଉପାୟ ଅଛି ତା ସହିତ ଆଉ ଗୋଟେ ଉପାୟ ଅଛି ଯେ ଆମେ ଆଠ ରୁ ଦଶ କଲା ରସୁଣକୁ ଆଣି ବାଟିବା। ହେଲା ସେଥିରେ ଲେମ୍ବୁ ଟିକେ ଚିପୁଡ଼ିବା। ତାପରେ ସେଇଟି ଗୋଟେ ପେଷ୍ଟ କରିବା ଲେମ୍ବୁ ଚିପୁଡିକି ହେଲା। ତ ଏଇଠରେ ମୁଣ୍ଡ ଯଦି ଅଧଘଣ୍ଟ ଲଗେଇବା ତାପରେ ଉଷୁମ ପାଣିରେ ତାକୁ ଧୋଇବା। ତୁ ରସୁଣ ରେ ଯୋଉ କଡା ଗନ୍ଧ ନଥାଏ, ସେଥିରୁ ଉକୁଣୀ ମାନେ ମରିଯାଆନ୍ତି।
ନିହାତି ମାନେ ଯେମିତି ଆପଣ କହିଲେ, ସେଇ ଯୋଉ ଲାଇସ୍ କମ ପାନିଆ ଟା ଯୋଉ କାହିଁକି ନା ସେଇଟା ବହୁତ ଯୋଉ ସରୁ ଦାନ୍ତ ଥାଏ ତ ସରୁଦାନ୍ତ ଥିବା ଯୋଗୁଁ ଆପଣ ଯେମିତି ଜନେ ପା ମାନେ ଚୁଟିରେ ସେତେବେଳେ ମାନେ କୁଣ୍ଡେଇବା ମାତ୍ରେକେ ଉକୁଣିଟା ଯେହେତୁ ଟିକେ ସେହି ପାନିଆ ର ମାନେ ସରୁ ଦାନ୍ତ ସହିତ ଇଏ ଟିକେ ମୋଟା ହେଇଯାଏ ତ ଲାଗିଯାଏ ତ ସେଥିପାଇଁ ଇଏ ବହୁତ ସହଜରେ ବାହାରି ଆସେ ମଧ୍ୟ ଉକୁଣି ଜା କିନ୍ତୁ ତା ସହିତ ସେ ନିଖ ଗୁଡାକ ଆସି ପାରି ନଥାଏ ଯୋଉ ଉଡାକୁ ଆମେ ମାନେ ଏବେ ଆମର ଔଷଧ ମଧ୍ୟ ରହିଛି, ବିଭିନ୍ନ ପ୍ରକାରର ଉକୁଣୀ ପାଇଁ। ଯୋଉଗୁଡା କି ଆମେ ବ୍ୟବହାର କରିବା ଦ୍ଵାରା ମଧ୍ୟ ଆମର ନିଖ ମଧ୍ୟ କମିବ ଏବଂ ଆପଣ ଜାଣି ଥିବେ ଯେ ଉକୁଣୀ ଗୁଡାକ ରହିବା ଦ୍ଵାରା ଆ ଯୋଉମାନେ ଏକ ପ୍ରକାରର ସାମାଜିକ ସ୍ତରରେ ମଧ୍ୟ ଏକ ଘୃଣା ଭାବ ସୃଷ୍ଟି ହୋଇଯାଇ ଥାଏ କିଛି ଜଣଙ୍କ ମଧ୍ୟରେ ଏମିତି ନୁହଁ କି କେବଳ ଜଣଙ୍କୁ ଉକୁଣୀ ହେଇଛି ଯଦି କାହା ମୁଣ୍ଡରେ ଉକୁଣି ହୋଇଛି ତ ନିହାତି ଭାବେ ତାର ପାଖରେ ଯୋଉମାନେ ଆଖ ପାାଖରେ ଯୋଉମାନେ ଥାଆନ୍ତି ଚାରି ପାଞ୍ଚ ଜଣ ବ୍ୟକ୍ତି କିଛି ଜଣ ଅଛନ୍ତି ତାଙ୍କୁ ଘୃଣା ଭାବରେ ମଧ୍ୟ ଦେଖନ୍ତି ହେ ହେ ଆ ମୁଣ୍ଡରେ କେତେ ଉକୁଣି ହେଇଚି। କିନ୍ତୁ ସେଇଟାକୁ ଆମକୁ ଯଦି ଆମେ ବଦଳେଇବାକୁ ପଡିବ ତ ନିହାତି ଭାବେ ଆମକୁ ବାରମ୍ବାର ମାନେ ମୁଣ୍ଡକୁ ସଫା ରଖିବା ଉଚିତ ଯୋ ଦ୍ଵାରା କି ମୁଣ୍ଡକୁ ବାରମ୍ବାର ସଫା କରିବା ଦ୍ଵାରା, ଉକୁଣି ରହିବା ପାଇଁ ମଧ୍ୟ ତାକୁ ଭଲ ଲାଗିନଥାଏ। ତାକୁ ଯେତେ ଅପରିଷ୍କାର ହବ ମୁଣ୍ଡ କି ମାନେ କେଶ ତ ତାକୁ ବହୁତ ଭଲ ଲାଗେ ରହିବା ପାଇଁ। ଯେମିତି ଆପଣ କହିଲେ ନିମ୍ବ ପତ୍ର ପତ୍ର ରସ, ନଡ଼ିଆ ତେଲ ଏବଂ କର୍ପୁର ଏଇ ସବୁ ଗୁଡିକ ନିହାତି ଭାବେ ଆମେ ବ୍ୟବହାର କରିବା ଉଚିତ ଚିତ୍ ଯୋ ଦ୍ୱାରା କି ମାନେ ଉକୁଣି
ଆପଣ ଯୋଉ କଥା କହିଲେ ଆପଣ ମଧ୍ଯ ବ୍ୟବହାର କରିଥିବେ ପିଲାଦିନେ?
ହଁ, ନିହାତି ଭାବେ ମୁଁ ମଧ୍ୟ ଯେହେତୁ ଉକୁଣି ମାନେ ବଡ ହେଲା ପରେ ତ ନଥାଏ। କିନ୍ତୁ ଯେତେବେଳେ ତୃତୀୟ ଚତୁର୍ଥ ପଢ଼ିଲା ବେଳେ ମାନେ ଶ୍ରେଣୀରେ ତ ସ୍କୁଲରେ ମୋ ସାଙ୍ଗ ମାନଙ୍କର ତ ବହୁତ ହେଇଥାଏ ଉକୁଣୀ, ତ ସେମାନଙ୍କ ପାଖରେ ଯେତେବେଳେ ବସିଥିଲା ପରେ ଯେହେତୁ ଏଇଟାର ତ ସେମିତି କିଛି ନଥାଏ, ଏଇଟା ସିଧା ସଳଖ ମାନେ ଡେଇଁଥାଏ। ଯଦି ପାଖରେ ବସି ଯାଇଛି, ତ ସେ ମାନେ ଆପେ ଆପେ ଜଣଙ୍କ ମୁଣ୍ଡରେ ଅନ୍ୟ ଜଣଙ୍କ ମୁଣ୍ଡକୁ ସେ ଲା ମାନେ ଲାଗି ଯାଇଛି ଯଦି ସେ ଗୋଟେ ନା ଦିଟା ସେ ଡ଼େଇଁ ଯାଇଥିବେ। ସେଇଭାଳି ଭାବରେ ସେ ହେଇଯାଏ ଯେତେବେଳେ ଉକୁଣି ବହୁତ କଷ୍ଟ ହୁଏ। ମୋ ମୁଣ୍ଡରେ ଗୋଟେ ପଶିଲେ ବି ମୁଁ ଆମ ଘରେ ସମସ୍ତଙ୍କୁ ବିଯିତି କରିଦିଏ ମୋ ମୁଣ୍ଡରୁ ମୁଣ୍ଡ କୁଣ୍ଡେଇ ହେଲା ମାନେ ମତେ କାଢିଦିଅ ସେ ଉକୁଣି ଉକୁଣି ହେଇଥିବ କାହିଁକି ନା ମୁଁ ଜାଣିଛି ସେ ପିଲାଟା ପାଖରେ ମୁଁ ବସିଥିଲି। ମୁଣ୍ଡରେ ଉକୁଣି ହେଇଛି ମୋର କାଢ଼ ଖାଲି ମୁଁ ରାତି ଶୋଇବିନି ମୁଁ ଏଇଭଳିଆ। ମୋ ମାମାଙ୍କୁ ମୁଁ ଟର୍ଚ୍ଚ ଲଗେଇକି ପି ବି କହିବି ମୋ ମୁଣ୍ଡରୁ କଢେ ମୁଁ ଶୋଇବି। ତ ଏଇଭଳିଆ ଭାଇ, ଆଉ କିଛି ଜଣ ଥାଆନ୍ତି ଯୋଉମାନଙ୍କ ର କି ମାନେ ଆପଣ ଦେଖିବେ ପୁରା ଭର୍ତ୍ତି ହେଇକି ଉକୁୁଣିଥିବେ କିନ୍ତୁ ସେ ସବୁ ଗୁଡାକ ମୁଁ ନିହାତି ଭାବେ କାଢିବାକୁ ପଡିବ କିନ୍ତୁ ଏବେ ଦେଖନ୍ତୁ ଆପଣ ଆଜି କାଲିକା ବୈଜ୍ଞାନିକ ଯୁଗ ମାନେ ଏତେ ମ ଉନ୍ନତି ହେଇଗଲାଣି ତ ଯୋଉଥିରେ କି ମାନେ ବିଭିନ୍ନ ପ୍ରକାର ମେସିନ ରହିଛି, ଯୋଉଥିରେ କି ମାନେ ଉକୁଣିରୁ ମଧ୍ୟ ଲୋକମାନେ ଆ ରକ୍ଷା ପାଇ ପାରୁଛନ୍ତି। ବିଭିନ୍ନ ପ୍ରକାର ମେସିନ ଦ୍ଵାରା ଉକୁଣି ମଧ୍ୟ ସଫା ହେଇଯାଉଛି ମୁଣ୍ଡରୁ। ସେ ନିଖ ଗୁଡିକ ମଧ୍ୟ ସ ସଫା ହେଇଯାଉଛି ମୁଣ୍ଡରୁ, ଯୋଉ ଦ୍ଵାରା କି ମାନେ ଆଉ ଜଣା ହିଁ ପଡୁନି କିଛି ଏସବୁ।
ହୁଁ ନାଇଁ ନାଇଁ ଘରୋଇ ଉପାୟରେ ଆପଣ ଯଦି ଉକୁଣି କମେଇବେନି ଆପଣ ମେଡିକାଲ ଯିବାକୁ ପଡିବ ଜ ଅଧିକ ହେଇଯାଇଛି। ତ ଆପଣଙ୍କୁ ଉକୁଣି ମରା ଔଷଧ ଆଣିଆକୁ ପଡିବ। ଗୋଟେ ଗୋଟେ ପାରାସେମି ଉକୁଣୀ ସାମ୍ପୁ ମିଳୁଛି। ପାରାମେଥିନ୍, ସେଇଥିରେ କଣ ହୁଏ ନା ଉକୁଣି ମାରିବା ପାଇଁ ସବୁଠୁ ଭଲ ଔଷଧ ସେଇଟା। ତ ତମକୁ ସେଇଟାକୁ ସେ ସାମ୍ପୁ ଟା ସେ ଯଉ ଦେବେ ପରମେଥ୍ରିନ ସାମ୍ପୁ ଟା ସେଇଥିରେ ଦଶ ମିନିଟ ଲଗେଇବା ପରେ ଧୋଇବାକୁ ପଡିବ କେଶକୁ। ତ ଯେମିତି ଆଖି ଭିତର କୁ ନଯାଏ, ପାରାମେଥ୍ରିନ ଆଖି ଭିତରକୁ ଯଦି ଗଲା ଅସୁବିଧା ମା ମା ତ ତ ବହୁତ୍ ଜଣଙ୍କର ହେଇଥିଲା ଆମେ ଦେଇଥିଲୁ, ଗୋଟେ ସା ଛୋଟ ପିଲାଟେ ଆମ ଘର ଝିଅଟେ ତାକୁ ଦେଇଥିଲୁ। ଦେଖି ତାକୁ ଦେଖିକି ଦେବାକୁ ପଡିବ ମାନେ ପାରାମେଟ୍ରି ଯଦି କରୁଛନ୍ତି ଆଖିକୁ ସତ ସାବଧାନ ହେଇକି କରିବାକୁ ପଡିବ। ଆଉ ଯଦି ଜଣଙ୍କ ଘର ଭିତରୁ ଉକୁଣି ଜଣଙ୍କ ମୁଣ୍ଡରେ ହୋ ତେବେ ପରିବାର ଅ ସେମାନଙ୍କ ମୁଣ୍ଡକୁ ଯାଞ୍ଚ କରିବା ଦରକାର ମଧ୍ୟ। ଯଦି କାରଣ ସବୁ ଘରେ ଗୋଟେ ତକିଆରେ ସମସ୍ତେ ଗଡୁଥିବେ। ସିଏ ଗଡୁଥିବ ଇଏ ଗଡୁଥିବ। ତ ସମସ୍ତଙ୍କ ମୁଣ୍ଡକୁ ଯାଞ୍ଚ କରିବା ଦରକାର। ତା ସହିତ ସେଜ ବିଛଣା ଚାଦରକୁ ଗରମ ପାଣିରେ ଟାଣ ଖରାରେ ଶୁଖେଇବା ଦରକାର। ହୁଁ ତେଣୁକରି ସମସ୍ୟା କାହାକୁ ଅଛି, ଛୋଟ ପିଲା ହଉ କି ବଡ ମଣିଷ ହଉ ତେଣୁ କରି ଏଇ ଯୋଉ ଉକୁଣ ସାମ୍ପୁ ହେଇଗଲା କିମ୍ବା ଉକୁଣି ତେଲ ହେଇଗଲା ଉକୁଣି। ଆମର ପା ପାନିଆରେ ତାର ନିରାକରଣ କରିବା ଆବଶ୍ୟକତା ଅଛି। ତାପରେ ଆଉଗଟେ ମାନେ ଛୋଟ ରୋଗ ହେଲେ ବି ବହୁତ ହଁ କୁହନ୍ତୁ
ଆଜ୍ଞା ସେଇ ତକିଆ ଏବଂ ଯେମତି ଆମେ ତକିଆ ଏବଂ ବିଛଣା ଯାହା ସବୁ ଆମେ ବ୍ୟବହାର କରିଥାଉ। ତାକୁ ମଧ୍ୟ ଆମେ ଯଦି ଗରମ ପାଣିରେ ଯଦି ଆମେ ଟିକେ ଧୋଇକି ଯଦି ଆମେ ଖରାରେ ଶୁଖେଇଦବା। ନିହାତି ଭାବେ ସେଗୁଡିକ ମଧ୍ୟ କମିବା ପାଇଁ ମାନେ ଆମକୁ ସାହାଯ୍ୟ ହୋଇଥାଏ ଆ ମାନେ ଯୋଉ ଆମେ ଯୋଉ ପାନିଆରେ ଆମେ କୁଣ୍ଡେଇ ଥାଉ ଉକୁଣି ପାଇଁ। କିମ୍ବା ଯୋଉ ଆଉ ମାନେ ଆମେ ଯୋଉ ପାନିଆ ଟା ଯୋଉ ସରୁ ଦାନ୍ତ ଥିବା ପାନିଆ ବ୍ୟବହାର କରୁ ତାକୁ ଯଦି ଆମେ ଟିକେ ଗରମ ପାଣିରେ ଯଦି ଆମେ ଟିକେ ପାଞ୍ଚରୁ ଦଶ ମିନିଟ ପର୍ଯ୍ୟନ୍ତ ଟିକେ ଫୁଟେଇଦବା ଏବଂ ତାପରେ ତାକୁ ଶୁଖେଇ ଦେବା ନିହାତି ଭାବେ ସେଇ ଯୋଉ ଉକୁଣିର ଯୋଉ ଅ କିଛି ଟା ଗୋଟେ ଗନ୍ଧ ରହିଥାଏ ଯେମିତିଆ ତ ସେ ସବୁ ମରିଥାଏ ଏବଂ ତାର ଯୋଉ ମାନେ ଔଷଧୀୟ ଯୋଉ ଜିନିଷ ଟା ଥାଏ ସିଏ ବି ମରିଥାଏ ଏବଂ ପାନିଆଟା ଯଦି ଆମର ସଫା ହଉଛି ନିହାତି ଭାବେ ଆମେ ତାକୁ ଯେତେବେଳେ ମୁଣ୍ଡରେ ମାରିଥାଉ। ନିହାତି ଏବେ ମୁଣ୍ଡ ମଧ୍ୟ ସଫା ହେବ।
ହଁ ନିଶ୍ଚିତ ଭାବେ ଏଇଟା ଗୋଟେ ଭଲ ଆପଣଙ୍କର ମୋର ଭଲ ଆଲୋଚନା ଥିଲା, ଆମକୁ ଗୋଟେ ପ୍ରତିଷେଧ ମୂଳକ ଉପାୟ ବର୍ଣ୍ଣନା କରିବାକୁ ମାନେ ମାନେ ଉପାୟକୁ ଆପଣେଇବାକୁ ପଡିବ ଯାହାଫଳରେ ମାନେ ଛୋଟ ରୋଗଟ ହେଲେ ମଧ୍ୟ ବହୁତ ମାରାତ୍ମକ ହୁଏ। ଭାରି ହଇରାଣ କରନି ଛୋଟ ପିଲା ଘରେ ସବୁ ଥିବ ଆମ ପାଇଁ ଏଇ ସବୁ ଜିନିଷ ପ୍ରତିଶୋଧ କରିବାକୁ ପଡିବ ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ଭଲ ଭଲ କଥା ଆଲୋଚନା କଲେ।
ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।